ହାଲୋ କଣ କରୁଚ?
ସେଇ ବସଛି ତମେ?
ମୁଁ, ଏଠେ ଆସିଛି। କୋଚିଂରୁ
ହୁଁ ହୁଁ।
ପିଲା ଆସିନାହାନ୍ତିତ ସେ ବର୍ଷା ହେଉଚି ଟିକେ ଟିକେ ଆସିନାହାନ୍ତି। ଦିଟାରେ ଟିଉସନ୍ କୁହା ହେଇଥିଲା ଆଉ। ଦ ଳ ଦେଖା ଦଶନ ନାହିଁ
ଥଣ୍ଡା ହେଇଯାଇଚିକି ଦିଦି?
ହଁ, ଥଣ୍ଡା ଲା ଗ ବର୍ଷା ହଉଛିଧା ଖାଇସାଲଣି?
ନା ଖାଇନି ଏବେ ଜଷ୍ଟ ମା କଲ କରିଥିଲେ ଖାଇବୁଆ। ମୁଁ ଉପରେ ଅଛି ତ ଉପର ଘରେ ସେଇଲାଗି। ତମେ ଖାଇକି
ଓହ ହଁ ମୁଁ ଖଇକି ଆସି
କଣ ଖାଇଚ?
ଉଁ ଭାତ, ଡାଲମା ହେଇଥିଲା, ଭଜା ଆଳୁ ସିଝିଆ ଚଟଣି ହେଇଥିଲା। କରି ଘରେ କେହି ନାହାନ୍ତି। ସେ ସବୁ ପଳେଇଚନ୍ତି। ପୁଅ ତାକୁ ଗାଧେଇ ଦେଲି ଯୋଉଠୁ ସେ ସକାଳୁ ଉଠିଲା ଯେ ସେ ଶୋଇ ପ‌ଇଲା ଯୋଉଠୁ, ସମସ୍ତଙ୍କୁ ଖାଇବାକୁ ଦେଇ ଦେଇକି ମୁଁ ପଳେଇ ଆସି ସେ ଉଠିବ ଯଦି ରାନୀ ତ କହିଚି ଆସିବ ବୋଲି। ହଁ ଦେଖିଆ ମୁଁ ପଳେଇମି ଜଲଦି ଆଉ।
ସେ କୋଚିଂଟା ଯା ତମ ଘରଠୁ କେତେ ବାଟ କି?
ଏ ପାଖରେ ଅଳ୍ପ ବାଟ। ପିଲାଙ୍କର ଆଜି ମଣିଙ୍ଗରେ ସ୍କୁଲ ଥିଲା ତ। ନା ନା ଏମାନଙ୍କର ଟେନ୍ଥ ପିଲାଙ୍କର ସାସ୍କ୍ରିଟ, ସାଇନ୍ସ
ଓହୋ।
ପିଲାଗୁଡା ଆସିନାହାନ୍ତି ସାର୍ କହିଥିଲି ଦିଇଟା ବେଳେ ଆସିବାକୁ ଏରା
ବର୍ଷାରେ ସବୁ ଖାଇ ପିଇିକି ଶୋଇ ପଡି
ହୁଁ ତମେ ଆଉ ଶୋଇନ ଆମକୁ କାଇଁ ନିଦ ଲାଗୁ
ହଁ। ଆସିକି ହେଇଗଲାଣି ଦିଇଟା ଏଗାର।
ହଁ ପା ଦିଇଟାରେ ଥିଲା ଟିଉସନ୍। ସାଢେ ଗୋଟରେ ଫୁଣି ମତେ ସାର୍ କହିଥିଲେ ଆସିବା ପାଇଁ। ମୁଁ କହିଲି ହୋଉ। ଜିବିହାରି ଆଉ, ସାଢେ ଗୋଟେରେ ଆସିଥିଲେ ଏଠି ବସିଥାନ୍ତି ଆଉ।
ଆଉ ସରିବ କେତେ ବେ
ରୋଷେଇ ହେଇଯାଇଚି? ଚାରିଟା।
ଆଜି ଚାରିଟାରେ
ହୁଁ।
ଆଜି ହେଇଚି ଭାତ ଆଉ ଡା ଲି ଆଉ ଛଚିଣ୍ଡା ଯୋଉ ଗୋଟା ଭଜା ଆଉ ଭେଣ୍ଡି ଆଉ କଦଳୀ ଆଉ ଆଳୁ ପକେଇକି ଗୋଟେ ଚଡଚଡି
ହଁ।
ଆଉ କଣ ଏତିକି ବୋଧେ ଏତିକି ମୁଁ ଗଲେ ତଳକୁ ଜଣା ପଡିବ ଖା
ଓ ହୋ। ଦଦି ହାଲୋ ।
ମେଡିସିନ ଖାଉଚନ୍ତି ନା‌?
ନାମ ଖାଇନି ଆଜି ହିଁ ଥଣ୍ଡା ହେଇଗଲା ସେ କଣ କି ଷ୍ଟାଣ୍ଡ ଫାନ୍ ଟା ମୁହଁରେ ଦେଇ କି ଶୋଇ ପଡୁଚି। ଷ୍ଟାଣ୍ଡ ଫାନ୍ ନ ଲଗେଇଲେ ଆଡେ ମଶା କାମୁଡିଚନ୍ତି। ଷ୍ଟାଣ୍ଡ ଫ୍ୟାନ୍ ଦେଇଦେବି ଥଣ୍ଡା, ବର୍ଷା ହୋଉଚି ନା ଏବେ
ହୁଁ ହୁଁ ହୁଁ।
ସେ ଥଣ୍ଡା ଟା ହେଇଗଲା ଆଉ, ଥଣ୍ଡା ହବ ମତେ ଯାହା ଟିକେ ହେଲେ
ଆଉ ଯାହା ଆଖି ହେଇଥିଲା ଭଲ ହେଇଯାଇଚି ନା?
ଆଖି ଭଲ ହେଇ ଯାଇଚି ଝାପ୍ସା ଦେଖାଯାଉଚି ଜେ
ହୁଁ,। ଏବେ ଯଦି ପିଲାମାନେ ପଳେଇ ଆସିବେ?
ପିଲାମାନେ ଆସିଲେଣି ଜେ ଜଣେ, ଆଉ ଜଣେ ଆସିଚନ୍ତି। ଦି ଜଣ, ତିନି ଜଣ ଆସିଛନ୍ତି। ଇଆଡ଼େ ଆସିନାହାନ୍ତି। ସେ ମେଡିସିନ କାବ ନାଇଁ ଆଉ ନାଇଁ ମର୍ଣିଂରେ ଥିଲା। ଆଦର୍ଶ ବିଲାଙ୍କର ଏବେ ଦିଟା ରୁ ଚାରିଟା ତାପରେ ଆଉ ଇଭିନିଂ ରେ ଆଉ ନାହିଁ।
ହୁଁ ହୁଁ।
ହୁଁ। । ସେ ମେଡ଼ିସିନ ଗୁଡ଼ା ପକୋଉଚି ତଥାପି ଆଖିଟାକୁ କ୍ଲିଅର ଦେଖାଯାଉନି ଝାପ୍ସା ଝାପସା ଦେଖାଯାଉଚି।
ହଁ, ସେ ଧୀରେ ଧୀରେ କମିଯିବ।
ହୁଁ,।
ବର୍ଷା ପାଗ ନା, ମାନେ ବର୍ଷା ଦିନରେ ଏମିତି ବାହାରୁଚି।
ଝାପସା ଝାପସା ଦେଖା ଯାଉଚି ଦେଖାଯାଉନି ଭଲରେ। ଆ ଡାଉନ କଲ୍ କଲେଣି ଠିକ୍ ଟାଇମ୍ ରେ।
ଫୁ ।
ମ୍ୟାଡାମ କଲ୍ କରିଛନ୍ତି, ରିସିବ୍ କରିବେ, କାଟି ଦେଇଥା ପରେ କଲ୍ କରିବି।
ଉଠାନ୍ତୁନି ନହେଲେ।
ନା ନା ଉଠେଇଲେ ଆଡେ କାଟି କଟି ଯିବ ପା କଲ୍ ହଁ,।
ଆଲୋ ନେ
ଆଉ ଘରେ ସବୁ କଣ କରୁଛନ୍ତି?
ଘରେ ସମସ୍ତେ ତଳେ ଅଛନ୍ତି। ସବୁ ଖାଇବା ପାଇଁ ବସିଛନ୍ତି ମତେ କଲ୍ କରିଥିଲେ ।
ଅହ।
ବର୍ଷା ତ ଖାଲି ଟିକେ ପରେ ଟିକେ ହୋଉଚି।
ହଁ ବର୍ଷା ନା ଟିକେ ପରେ ଟିକେ ନୁହେଁ ସେ ଉଁ ସାଢେ ଆଠଟା ନଅଟା ହବ ବର୍ଷା ହେଲାଣି ଯେ ଏବେ ଯାଏଁ ଛାଡ଼ିନି ଜମାରୁ ଜମାରୁ ତାରେ ଜୋରରେ ପକଉଥିଲା ବାକି ଦଶଟା ଏଗାରଟା ବେଳକୁ ଏବେ ସେ ଟିକେ ଟିକେ ଟିକେ ଟିକେ ଚାଲିଚି। ସେ ରାନୀ ଭଉଣୀ ଛତା ନେଇକି ଚାଲି ଚାଲି ଗଲା କଲେଜ ଆଉ କି ଛାଡିଯିବ ବର୍ଷାରେ ଓଦା ହେଲେ ତାପରେ ତାର ଦେ କଲେଜ ଏଠୁ ଗୋଟେ ଦି କିଲୋମିଟର ହବ। ଚାଲି ଚାଲି ଗଲା ବେଳକୁ ଯାହାଲେ ହଁ ପାଖ ହବ
ଆମର ଏଠି କିଛି ପାଖ ନୁହଁ ସବୁ ଦୂର।
ହୁଁ ପାଖରେ ଅଛି। ସେ ଫୁଣି ଓଦା ହେଇଯିବ ନା ତା ଦେହ ଭଲ ନାହିଁ ମାଉସି ପୁଣି କହୁଥିଲା ତାକୁ ନେଇ ଛାଡିବାକୁ ଏତେ ବର୍ଷାରେ କିଏ ତାକୁ ନେଇ ଛାଡିବ ଆର ତ ଦେହ ଭଲ ରହୁନି। ସେ ଅଟୋ କରିକି ଯାଇଛି ଗାଁ କୁ। ଅଛନ୍ତି ପୁଣି ସେ ସବୁ ଆଜି ଆସିବେ ବୋଲି କହୁଛନ୍ତି
ଆଉ ସେ ଯଶୁ ଯିଏ ସେ ତା ମାମାକୁ ଛାଡିକି ରହିଯାଏ।
ହଁ, ସେ ରହୁଛି ପା ଦିନ ଆକ ତା ମାମା ଯିବ ଦଶଟାରୁ ଚାରିଟା। ଚାରିଟା ସାଢେ ଚାରିଟା ଆଉଚି ତା ମାମା। ତାର କିଛି ତା ମାମା ଦରକାର ନାହିଁ ସେ ଖାଇ ପିଇକି ସେ ତାର ଖେଳିବ ଶୋଇବ ଆ
ବଢିଆ ଏଇଭଳିଆ ଛୁଆ ବଢିଆ।
ସିଏ ମାନେ କଣ କହିଲ ଯୋଉ ପ୍ରେଜେଣ୍ଟରେ ଯୋଉ ଲୋକମାନେ ଅଛନ୍ତି ତା ପାଖ ପାଖରେ ସେ ସେମାନଙ୍କ ସହିତ ଆଟାଚ ହେଇଯାଉଛି ଯଦି ମନେକର ମୁଁ ଏଇନୁ ପଳେଇ ବି ଘରକୁୁ କି ବାହାରକୁ କୁଆଡେ ଗଲି ତାକୁ ଯଦି ଫୋନ କରିବି ସେ କଦା କଦାପି କଥା ହବନି ଯେ ତା ପାଖରେ ଯଦି ଯୋଉ ଲୋକମାନେ ରହିଲେ ସେ ସେମାନଙ୍କ ସହିତ ରହିଯିବ ଖୁଜିବ ମାନେ ଧର ଅତିବେ ରେ ସାଙ୍ଗେ ସାଙ୍ଗେ ପାଞ୍ଚ ଦଶ ମିନିଟ୍ ଖାଲି ଖୋଜିଦବ କି ମାଉସୀ କୁଆଡେ ଗଲା କି ଆଈ କୁଆଡେ ଗଲା। କି ମାମା କୁଆଡେ ଗଲା ଏତିକି ଏତିକି ସଇଲା ନାଇଁ ମାମା ଇଆଡେ ଯାଇଚି କି ସିଆଡେ ଯାଇଚି କହିଦେଲେ ସିଏ ଆଉ ତାପରେ ସେକଣ୍ଡ ଟାଇମ୍ ଆଉ ଖୋଜିବନି।
ଭଲ।
ତାର ସେଇଟା ଅଛି ଗୋଟେ ମାନେ ପିଲା କଣ ବାରମ୍ବାର ଖୋଜିବେ। ସିଏ ଖୋଜିବନି ସିଏ ଫାଷ୍ଟ ପାଞ୍ଚ ମିନିଟି, ଦଶ ମିନିଟ୍ ମନେ ପକେଇବ ଖୋଜିବ ତାପରେ ହେଠୁ ଭୁଲିଯିବ ସେ ତାର ଖେଳିବ ଚାଲିବ ସବୁ କରିବ। ଆଉ ଯୁଆଡେ ଯିବ ହେଇ ଯୋଉ ଜାଗାରେ ଯେତିକି ଲୋକ ରହିବେ ସେ ତାଙ୍କ ସହିତ ମିଶିଯିବ। କିନ୍ତୁ ପରେ ଆଉ ପଚାରିବନି ମନେ ନଥିବ ସେ ସେ ଯେମିତି ହିଁ କରୁଚି କଥା ହବନି। ତାକୁ ପୁଅ ମୁଁ ଏଠି ଅଛି ଏଠି ରହୁଛି ତ ମତେ ଏବେ କଣ ମାଉସୀ ତୁ ଏସ ଏ ସେ ଚଲଉଚି ତାର। କିନ୍ତୁ ମୁଁ ଯଦି ପଳେଇବି ମନେକର ଆମ ଗାଁକୁ ଏଇନୁ ତାକୁ କଲ୍ କରିବି ଯଶ ଆଁ କଣ କରୁ ଚୁ
ହୁଁ, ହୁଁ।
କିଛି କଥା ହବନି ସେ ତାପରେ ଆଉ ପଚାରିବନି। ତା ମାମା ହେଇଆ ସେ ମାମା ତା ମାମା ଯଦି ଯିବ ଯେତେଳେ ମନ ବୁଝି ଥିବ ଜଦି କାନ୍ଦିବନି ତାହେଲେ ମାମା କଲେଜ୍ ଯିବି ମୁଁ ଯିବି ମୁଁ ଯିବି କାନ୍ଦିବ ଆଜି କହୁଚି ବାଏ ବାଏ ମାମା ବାଏ ବାଏ ଟାଟା ଏମତି କହୁଥିବ। ଆଉ ଯେତେବେଳେ ମୁଁ ଥରେ ଥରେ ଏମିତି ଆସିଲା ବେଳେ ମତେ କହିବ ମାଉସୀ ମୁଁ ଯିବି କାନ୍ଦିବ ହେଠୁ ଗଡିବ। ତା ଇଚ୍ଛା ଗୋଟେ ଆଉ ତା ଇଚ୍ଛା ହେଲେ କା କାନ୍ଦିବ ତା ଇଛା ନହେଲେ ସେ କାନ୍ଦୁନି। ତାକୁ ଦି ବର୍ଷ ଦି ବର୍ଷ ପରେ ହେଲାଣି ତାକୁ।
ଓ ହୋ
ତିନି ବର୍ଷ ହବ ଏଇଠି ଜାନୁଆରୀ, ଫେବୃଆାରୀ ଡିସେମ୍ବର, ନା ଡିସେମ୍ବର ରେ। ଆମଙ୍କ ଓଡ଼ିଶା ବ
ଆଉ ଘରେ ସବୁ କଣ କରୁଥିଲେ ଆସିଲା ବେଳେ?
ହୁଁ, କଣ କହିଲ?
ମୁଁ କହିଲି ଘରେ କଣ କରୁଥିଲେ ସମସ୍ତେ ଆସିଥିଲା ବେଳେ।
ସମସ୍ତଙ୍କୁ ତ ଖାଇବାକୁ ଦେଇକି ଆଲି ମନେ ନଥିଲା ମୋ ସାଙ୍ଗର ଆଜି ଶନିବାର। ସେ ଖାଉନାହାନ୍ତି ଉଷୁନା ମୋତେ ଟିକେ ମୋର ବି ମନ ନାହିଁ ମୁଁ କହିଲି ଖାଉଦଉଥିବ ବୋଲି ଆଉ ମୁଁ ତାଙ୍କୁ ବାଢ଼ିକି ଦେଇ ସାରିଲିଣି ମନା କଲେ। ତାଙ୍କ ପାଇଁ ରୁଟି ଅରୁଆ ଭାତ ନାନି କହିଲେ ମୋର ମନେ ନାହିଁ ତୁ କରିରେ ଦେ ମୁଁ ପଚାରିଲି ସେ ମନା କଲେ। ମୋର ଏ ଟାଇମ୍ ହେଲାଣି ମୁଁ କ କଲି ରୁଟି କରିଦେଇକି ତାଙ୍କୁ ଦେଇଦେଲି ସେ ଖାଇସାଇଲେ। ବସିଥିଲେ ମଉସାର ଆକାଶରେ ବସିଥିଲେ ବାହାରେ। ସେ ପିଇସା ବାପାର ଶୋଇଥିଲେ। ଦେସ୍ତା ବେଳୁ ଶୋଇଛି। ମୁଁ ଆସିି ସେ ରାନୀଙ୍କୁ ଫୋନ କରିଥିଲା ନାନୀ କହିଲା। ସାର ଙ୍କୁ ତ କହିିଛି ଦେଖିବା ଯେ ବିଏରେ ଦିଇଟା ଶାଢ଼ୀ ଆଣିବ। ମୁଁ କହିଲି ବର୍ଷା ର ତ ପିଲା ଗୁଡ଼ା ଆଉଥିବେ ଥିବେ ପାଠ ପଢିବାକୁ ତ ଯାଇଛି କଲେଜେ।
ଉହୁଁ। ସେଟା ଗମେଣ୍ଟ କଲେଜେ। ନା ସେମିଗମେଣ୍ଟେ।
ନାଁ ନାଁ। ପ୍ରାଇଭେଟ ଗୁଡା। ଏଇ ଯଉ ରେସିଡେନ୍ସ କଲେଜର। ମ୍ୟାନେଜମେଣ୍ଟର କଲେଜେ ଖୋଲାଯାଇଛି। ପ୍ଲସ ଟୁ ଟା ଗମେଣ୍ଟେ। ଏବେ ହେଲା। ଏବେ ଭଲେ ହେଇଯିବନି ବର୍ଷ ଦି ବର୍ଷ ପ୍ଲସ ଟୁ ଟା। ବହୁତୁ ବର୍ଷ ଲାଗୁଚି ନା ଲାଗିବ। ଆ
ଦିଦି ପିଲା ଆସିଲେଣି?
ପିଲା ହଁ ଆସିଥିଲେଣି ସେ ଜଣେ ଦି ଜଣ ଆସିନାହାନ୍ତି। ଆସିବେନି ବୋଧେ ରାଧେ ଦେ ବହୁତୁ ବଟରେ ଆସଛନ୍ତି ଟିକେ। କ ଆସିବେ ବର୍ଷା ରେ ଓଦା ସିଏ ତାଙ୍କରେ ପାଠ ପଢ଼ିବେ ମୁଁ ଏନୁ ବସିବି ଟିକେ ତାଙ୍କ ସ ପାଖରେ ପଳେଇିବି ନହେଲେ ଆଉ କ କରିବି। ପଢେଇଲେ କିଛି ମୂଲ୍ୟ ନାହିଁ ସେ ଅଧାରୁ ପିଲା ଆସୁ ନାହାନ୍ତି ଅଧା ପିଲାଙ୍କୁ ପଢ଼େଇୁ ଆଉ ଥରେ ପୁଣି ପଢେଇବୁ ଏଡ଼େ। ଆଉ କିଏ ପଢେଇବ। ହ ହ ହଁ ଖାଇନେ ଏତେ ବେଳେ ଦିଟା ପରେ ହେଲାଣି।
ଏଇପା ଯାଉଛି ଖାଇମି।
ଉଁ ହଁ ହଁ।
ହଁ ଦିଦି। ରଖିଦିଅ।
ହଉ ତମେ ଯାଅ ଖାଇବ ମ୍ୟାଡାମ ତ ଫୋନ କଲେଣି କଥା ହେଇ ଯାଅ ଆଉ।
ହୁଁ